ସେମତି ନାହିଁ ମ।
ହଁ ହଁ କହ ହଗୁଛି ଲାଟିନ୍ ରେ।
ଏତେ ରାତିରେ କଣ ପାଇଁ?
ଆରେ ବେଶୀ ଟିକେ ଖାଇ ଦେଇଥିଲି ତ ଚିକେନ୍ ସେଥିପାଇଁ।
ଏହେ ଝାଡା ହେଇଗଲା କି?
ହଁ।
ଉଁ ହୁଁ।
ଆଉ କଣ କୁହ?
କଣ କଣ ଖାଇଲୁ କି?
ଭାତ ଡାଲି ଆଉ ଚିଲି ଆଉ ଚିକେନ୍। ପକଡା ଚିକେନ ପକଡା କୁ ଚିଲି ଅଧିକ ଟିକେ ମିଶେଇ ଦେଲି ତ ଏଥିପାଇଁ ଝାଡା ହେଇଗଲା ଆଉ କଣ କରିବା।
ଓହୋ
ତାହେଲେ ଆଜି ଚିକେନ୍ ଖାଇଛ ନାଇଁ କି?
ହୁଁ ତମ ଘରେ କଣ ହେଇଥିଲା?
କେତେ ପିସ୍ ଖାଇଲ?
କେତେ ତିନି ଚାରି ପିସ୍ ଖଣ୍ଡେ ମିଳିଥିଲା ଆଉ, ବଡ ବଡ ଯାକ।
ଓହୋ।
ହଁ ମୋ ଦିଦି ଛାଣିଥିଲା।
ୱାଓ!
ମୋ ଦିଦି କୁ କାମ ବାଲି ପାଇଁ ବନେଇ ଦେଇଛନ୍ତି ଆଉ ଘରେ
ଆତୁ ନି।
ଉଁ?
ତୁମେ ଟିକେ ବନ୍ଦ କର, ହଟ୍
ଅ ହଁ।
ଦେ ଦେ ଲୋ। ଆଉ କଣ କୁହ?
ହାଲୋ।
ଆରେ କିଛି କୁହ।
ହଁ କଣ କହିବି କଣ କହିବି କୁହ ଜଲଦି? ଆଜି କଣ ଖାଇଥିଲ କି ତମେ?
ମୁଁ ଆ ଚି ମୁଁ ବି ଆଜି ଚିକେନ ପକୋଡ଼ା ଖାଇଛି। ଭାତ ଡାଲି ଚିକେନ ପକୋଡ଼ା।
ଓ ହଁ ତମ ଘରେ କିଏ ବନେଇଥିଲା।
ମୋ ଘରେ ମୁଁ ହିଁ ବନେଇଥିଲି ନିଜେ।
ଓହୋ ଭଲ ଆଉ।
ହୁଁ।
ଆଉ କଣ କୁହ।
ଆଉ କାଲି ଅଛି ସ୍କୁଲ।
ହଁ ଅଛି ଯିବି।
ଆଚ୍ଛା।
ହୁଁ।
କାଲି କଣ କଣ ଅଛି ଟାଇମ୍ ଟେବୁଲରେ।
ଟାଇମ ଟେବୁଲ ଏବେ କିଛି ମିଳିନତା। ଏକରେ ମିଳିବ ଯେତେବେଳେ ସବୁ ଟିଚର୍ସ ପଳାଇବେ। ସେତେବେଳେ ମିଳିବ। କାରଣ ଏବେ କିଛି ଡିସିସନ ନେଇପରୁନିନା ଟିଚର୍ସ ବି ବହୁତ କମ ଅଛନ୍ତି ଏବେ।
ଓହୋ ତମର। ତ ମୋଟ୍ କେତେ ଶିକ୍ଷକ ଅଛନ୍ତି?
ଏବେ ଏବେ ତ ରହିଥାଅ ଭାଳିବାକୁ ଟିକେ ଦିଅ ମତେ ସମୟ। ତାହେଲେ ମୁଁ ତମକୁ ଗଣିକି କହିବି ହେଲା।
ଉଁ ହୁଁ।
ଓଡ଼ିଆ ଟିଚର ଗୋଟେ ଅଛନ୍ତି। ଆଉ ଏସ ଏସ ଟି ଟିଚର ଦିଟା ଜଣେ ସାର୍ ଆଉ ଗୋଟେ ଉଁ ମ୍ୟାମ ଆଉ କମ୍ପ୍ୟୁଟର ର ଦିଟା। ଆ ଦିଟା ସାର ଅଛନ୍ତି ଆଉ ତାପରେ ମେଥର ତିନିଟା ସା ସାର୍ ଆଉ ଇଂଲିଶ ମ୍ୟାମ ଗୋଟେ। ଏତିକି ମିଶେଇକି ନ ଜଣ।
ଓ
ମାତ୍ର ନ ଜଣ ଅଛନ୍ତି ଏବେ ଆଉ।
ହୁଁ ହୁଁ। ଆଉ ତମ ସ୍କୁଲ ରେ ଫୁଲ ଲଗା ହେଇଛି।
ହୁଁ ଫୁଲ ଗୋଟେ ଦିଟା ଖଣ୍ଡେ ଲାଗିଥିବ। ବାହାରେ। ଗୋଟେ ଦିଟା ଖଣ୍ଡେ ଲାଗିଥିବ ବାହାରେ ଟଗର ଫୁଲଯାକ ଅଛି।
ହଁ।
ଆଉ। ଆଜି ତମ ଦିନ କେମିତି ଗଲା?
ଅଛି ଭଲ।
କଣ କଣ ହେଇଚି ଆଜି?
କଣ ହବ ମୁଁ ଖାଲି ଶୋଇ ଶୋଇଥିଲି ଆଜି ଆଉ।
କିଛି କାମ ନାହିଁ।
ନାଇପରା।
ମମିର ଟିକେ ହେଲ୍ପ କରିଥାନ୍ତ ଘରର ଝାଡୁ ସଫା ଯାହାବି ଟିକେ
ତମ ଘରେ କୋଉ କୋଉ ଗଛ ଅଛି?
ଆମ ଘରେ ଆମ ଘରେ ସଜନା ଗଛ ଆଉ ତୁମେ ରହିଥାଏ ଟିକେ ଭାବିିବାକୁ ଦିଅ? ତୁଳସୀ ଗଛ। ଛି ଆଉ ଗୋଟେ ମମି କୋ ଗୋଟେ ଘାସ ଲଗେଇଛନ୍ତି ସେଇଟା ଖାଇପାର ପକେଇଲେ ବହୁତ ଧନମନ୍ଦ୍ରୀ ମତେ ହେଲା କଣ? ଆରେ ଯୋଉ ହେଲା ଖାଇବାରେ ପକେଇଲେ ବହୁତ- ବାସ୍ନା ହବ ଯେମିତି କିି ଭାତରେ ପକେଇଲେ। ବହୁତ ସୁନ୍ଦର ବାସ୍ନା ଇରା ଆହୁରି ମୁଁ ପୁଦିନା ଗଛ ଲଗେଇଛି ଆଉ ଆଳୁ ଗଛ ବି ଆମ ଘର ବାରିପଟେ। କୁନ୍ଦୁରି
ଓହୋ।
ଆଉ ଆଳୁ ଗଛ ବି ଲଗେଇଛି ଟିକେ ଛୋଟ ଛୋଟ କ ହେଇଛିି ଆଉ ଆଲୋବେରା ଅଛି। ମଲ୍ଲି ଫୁଲ ଅଛି ଆଉ ଡିଜାଇନସ ଗାଛ ଅଛି ଆମ୍ବ ଗଛ ବି ଗଛ ଅଛି ଗେଣ୍ଡୁ ଗଛ ଅଛି ବ୍ରହ୍ମ କମଳ ଗଛ ଅଛି। ଆଉ ମକମଲ୍ଲି ଅଛି ହୀରା ମକମଲ୍ଲି ବି ଅଛି। ହୁଁ ମାଇ କେ ରୁ
ତମ ବାରିପଟେ ବହୁତ ବଡ଼ କି?
ନା ନା ଛୋଟ କିନ୍ତୁ ବହୁତ ସାରା ଗଛ ହେଇଯାଇଛି ଆଉ। କଲରା ଗଛ ଅଛି ଆଉ ପସାରଣୀ ହେଇ ହିଁ ଭଲ ତ ଆହୁରି ଆମର ହଁ କଲରା ଲତା ବା ସେଇଟା ଗଛ ନାହିଁ। ଲତା ଅଛି ଆଉ ପୋଇଶାଗ ସେଇଟା ବି ଅଛି। ଭଣ୍ଡା ଗଛ ବଡଟା ଅଛି ଆଉ ଛୋଟ ଛୋଟ ଯାକ ବହୁତ ସାରା ତଳେ ଲାଗିଛି ଆହୁରି ପାରିଜାତ ଗଛ ବି ଅଛି ଆଉ ଗୋଟେ ସେଟା କି ଗଛ ଗୋଟେ ନା ମନେ ନାହିଁ। ସେଇ ଗଛ ବି ଅଛି ଧୂବ ଘାସ ଅଛି। ବାସ୍ ସେତିକି ଆଉ କୋଉ କୋଉ ଅନାପନା ଗଛ ଯାକ ବି ଅଛି ନାଁ ମନେ ନାଇଁ।
ପନିପରିବା ନାହିଁ।
ପନିପରିବା ଭଣ୍ଡା ଗଛ ଅଛି ବା ଭଣ୍ଡା ଗଛକୁ ଆଳୁ ଗଛ।
ଓହୋ ଆଳୁ ବହୁତ ବଡ ବଡ ହଉଛି।
ଆରେ ମୁଁ ଥରେ ଲଗେଇଥିଲି ଜଲ୍ଦି ବାଜିରେ କାଢ଼ି ଦେଇଥିଲେ ଗୋଟେ ଦିଟା ଛୋଟ ଛୋଟ ଗଟ ଆଳୁ ହେବାକୁ ଅଛି ମୁଁ କାଢି ଦେଇଥିଲି ଆଉ ଏବେ ଲଗେଇଛି ନୁଆରି
ଓହୋ ଆଉ ଭଣ୍ଡା
ଭଣ୍ଡା ଗଛ ଗୋଟେ ଅଛି ଗୋଟେ କି ହ୍ୟାଲୋ।
ଭଣ୍ଡା ଗଛରେ
ମତେ ଅଣ୍ଡା ଗଛ ଶୁଆଗଲା। ହୁଁ ହୁଁ ହୁଁ। ଭଣ୍ଡା ଗଛ ବଡ ଜାଗ ହଉନି ଯେ ଛୋଟ ଛୋଟ ଯାଗ ହଉଛି ଆଉ। ପାଚିଲା ଭଣ୍ଡା ହେଇଥିଲା ବହୁତ ସ୍ଵାଦିଷ୍ଟ ଆମ ଗ ଗଛର ଭଣ୍ଡା ବହୁତ ମିଠା ହଁ।
ହଁ ବହୁତ ମିଠା ହଉଥିଲା। ଖାଇବାକୁ ବି ବହୁତ କ୍ରଞ୍ଚି ମିଠା ବହୁତ ଭଲ ଲାଗୁଥିଲା।
ଓହୋ।
ସ୍ୱାଦିଷ୍ଟ।
ତାହେଲେ ତମେ ସବୁ ବେଳେ ଭଣ୍ଡା ଖାଉଥିବ ଆଉ।
ନା ନା।
ଆଉ
ଭଣ୍ଡା ଗଛ ଅଛି ବୋଲି ସବୁବେଳେ ଭଣ୍ଡା ଗଛ ଖାଇବ ନା କଣ ତା ବୋଲି?
ନା ନା ଭଣ୍ଡା ଗଛ ଖାଇବନି ଭଣ୍ଡା ଫଳ ଖାଇବ କହୁଥିଲେ।
ଆରେ ଭଣ୍ଡା ଆରେ ଭୋଣ୍ଡା ଗଛ। କିଛି ବଲେ ସବୁବେଳେ ଭଣ୍ଡା ଫଳ ଖାଇବୁ ନା କଣ ଆଉ ଏମତି କେବେ କେବେ ହୁଏ? ଯେ କଣ କରିବା ଯେ ବହୁତ ବହୁତ ଛୋଟ ଛୋଟ ଭଣ୍ଡାରା କହୁଛି ତ। ଆମ ଫନ ଏଠିକି ଯାକ ସେଇଟା ହଉଛି ସବୁଠୁ ବଡ ଫନଟା ଆମ ଘରେ ଥିଲା। ଛୋଟ ଯାକ ହେଲେ ଏମତି ତା ଦଶ ପନ୍ଦର ସେଣ୍ ମିଟର ହବ ସେଠିକି ଯାକ, ଦଶ ପନ୍ଦର କହୁଛି ହଁ ହଁ। ମିଟର ପନ୍ଦର କୋଡିଏ ସେଣ୍ଟିମିଟର ଇଏ ଆମର ଦଶ ପନ୍ଦର ସେଣ୍ଟିମିଟର ଭଣ୍ଡା ହୁଏ ଆମ ଘରେ ଛୋଟ ଛୋଟ ସ୍ଵାଦିଷ୍ଟ ରେ ଆମେ ଏତେ ଖାଉନୁ। ଆମ ପରିବାର ଏତେ ଲୋକ ଅଛନ୍ତି ଆ ସେମାନଙ୍କୁ ଆମର ଗଛର ଭଣ୍ଡା ଦେଲେ ହବାନ ଗୁଡାକ। ତ ସେତବେଲା କି
ଆଉ ଆମ୍ବ ଖାଇଥିଲ?
ଆମ୍ବ ଗଛ ଛୋଟ ଟା ହେଇଛି ବଡ କାହିଁନି ସବୁ ତ ସେଇ ଛେଳି ଯାକ ଆଇକି ମୁଣ୍ଡ କାଢିକି ଖାଇ ପକଉଛନ୍ତି ଆଉ କଣ କରିବା
ତାଠୁ କଣ ପହଞ୍ଚି ପାରିବ କି ଛେଳିଠୁ ପତ୍ର ଦେଖା ଗଲା ପରେ ଥାଇଁ ଗଳେଇ ଆଉଛନ୍ତି। ପା ଆମର ଘରେ ସେପଟେ ପାଚାରୀ ପଟେ ଗୋଟେ ବିଲଡିଙ୍ଗ ହେଇଛି। ତାର ସାଇଡରେ ଗୋଟେ ଆଉ ଗୋଟେ ଛୋଟଟା ବାଉଣ୍ଡ୍ରି ବନା ହେଇକି ତାପରେ ଚଢେଇ ଚଢେଇ ଆମର ବାଉଣ୍ଡି ଉପରେ ଚଢିକି ସବୁ ଗଛ ପତ୍ର ଖାଇ ଦଉଛନ୍ତି।
ଓହୋ ତାହେଲେ ଆମ୍ବ ଗଛ ମରିଯାଇ ଚି
ନାଇଁ ନାଇଁ। ଅଛି ଯେ ତାର ଉପର ଉପର ସବୁ ଖାଇ ଦେଇଛନ୍ତି ଛେଳି ମାନେ।
ମାଡ଼ଉନ ତାକୁ।
ବା ବାଢେଇ ପାରିବି କି ଆଉ କେମିତି ସେଠୁ କ ଞ୍ଚିଲା ବେଳକୁ କ ଆାମକୁ ଦେଖିଲେ ତଳୁ ଡେଇଁ ପଡୁଛନ୍ତି।
ହେଲେ ବି ଦି ଦି ଜଣଙ୍କୁ ବାଡ଼େଇ ଥିଲି ଥରେ। ଥରେ ନାଇ ଦିଥର ବଡେଇ ଥିଲି ଜୋରସେ ଯେ ଏତେ ଜୋରସେ ବି ହେଲା ଟିପ ଟିପ ଆଡେ ବାଜିଛି ଆଉ।